ହ୍ୟାଲୋ ଭାଉଜ
କେମିତି ଅଛ
ହଁ ଭଲ ଆଉ
ଆଉ କଣ କରୁଥିଲ
ଏଇ ବସିଥିଲି ଟିକେ ଆଉ ନାନୀ ହେରିକ ଆମ ଭଉଣୀ ଆଇଛି ତ ଆଜି ନା କାଲି ଆସିଛି ତ ପଳେଇବ ଟିକେ ସେଇଆକୁ ଟିକେ ଅଛି ଆଉ
ଓହୋ ସେ କୋଉଦିନ ଆସିଲେ
ସିଏ ବା ଆସିଲେ ପହରଦିନ ଆସିଲେ ବାପା ଆସିଥିଲେ ତ
ହଁ ହଁ
ବାପା ଆସିଥିଲେ ପଳେଇଲେ ପହଦିନ ନା କାଲି ପଳେଇଲେ ନାନୀ ପଳେଇବ ଆଜି ଆଉ
ଓ ହଁ ଆଉ ତାଙ୍କ ପୁଅ
ହଁ ତାଙ୍କ ପୁଅ ଖେଳୁଛି କୁହ ନା ଏତେ ଦୁଷ୍ଟ ଯେ
ହଁ ଆଉ ଛୋଟ ପିଲା ଦୁଷ୍ଟ ହେବେ ତ ଆଉ
ହୁଁ ଭାରି ଦୁଷ୍ଟ ହଉଚି କୁହନା କୁହନା
ଆଉ ସେ କଣ
ବାରିଚଗଲା ହେଉଛି ସିଏ ବା ଖାଉଛି ଏ ହେ ରୁଟି କ୍ଷୀର ଖାଉଛି ଗାଧୁଆଳକୁୁ ଖାଇବ ଭାତ
ହୁଁ ହୁଁ
ଆଉ ଚାରିଟା ବେଳେ ସବୁ ଖାଏ ଫଳ ଅଙ୍ଗୁରୁ ଏଇଟା ସବୁ ଖାଏ ଆଉ।
ଓହୋ। ହଁ।
ହୁଁ।
ଚୁଡା ଗୁଣ୍ଡ ଆଉ ଖାଉନି ବୋଧେ?
ଚୁଡ଼ା ଗୁଣ୍ଡ କଣ ଖାଏ ବେଳେ ବେଳେ ଖାଏ ସେତେବେଳେ ନ ଖାଏ ଏଇ ଖାଦ୍ୟ ସବତେବେଳେ ନ ଖାଏ
ଓହୋ।
ସେତେବେଳେ ଚୁଡାଗୁଣ୍ଡି ତାକୁ ଖୋଇଦିଏ ଆଉ ହଁ।
ହୁଁ। ସେଇଟା ରଖିଛନ୍ତି ଆଉ ଯେତେବେଳେ ଯୋ ନ ଖାଇବ କି ନହେଲେ
ହୁଁ ହୁଁ ସସ ଆସିଲେ ଚୂୁର ମୁଣ୍ଡ କଳେଇବି ଆଉ।
ହୁଁ।
ଆଉ ଝିଅ?
ଝିଅ ହେଇ ଏବେ ଗଲା ଅଙ୍ଗନବାଡି।
ଓହୋ ଯାଇସାରିଲାଣି ଅଙ୍ଗନବାଡ଼ି!
ହଁ।
ବର୍ଷା ପକଉଛି ନା?
ହଁ ବର୍ଷା ପକଉଥିଲା ଏବେ ଟିକେ କମି ଯାଇଛି ଆଉ।
ଓ ହ ହଁ ପକଉଛି ତ ଟିକେ ଟିକେ ହେଇ। ସକାଳୁ ତ ପକେଇଛି ପକଉଛି ସକାଳୁ।
ସେପଟେ ବି ପକଉଥିଲା।
ହୁଁ ପକଉଥିଲା ବା।
ଓ ହୋ।
ଆଜିି ଖରା ହେଲା ଭଳିଆ କାଇଁ ଲାଗୁନି।
ହୁଁ ଖରା ନହେଲେ ବି ଗରମ
ଚ ଗରମ ତ ହଉଛି ଆଉ ହଁ ତାପରେ ଆଗ ଅପେକ୍ଷା ଏବେ ବି ଟିକେ ଗରମ ଟିକେ କମ ଅଛି।
ହଁ ହଁ।
ଆଗ ଆଗ ପାଇଁ ମାନେ ଆଗରୁ କେତେ ଗରମ ହେଇବନି, ଏବେ ଟିକେ କମ ହେଇନା।
ହଁ ହଁ ଏବେ ବର୍ଷା ଦୋଷରୁ ଟିକେ କମି ଯାଇଛି ଆଉ।
ହଁ କିନ୍ତୁ ଗୁଳ ଗୁଳିଟା ହଉଛି
ହଁ ଅଁ।
ଆଉ ରଜ ଏଥର କେମିତି ପାଳିଲ?
ଏ ରଜ ଏଇ ପିଠା ଖାଇଚୁ ଆଉ ଦୋଳି ଖେଳିଚୁ। ନୂଆ ବସ୍ତ୍ର ପିନ୍ଧିକି ଆଉ ଟିକେ ବୁଲାବୁଲି କରିକି ଆଉ।
ଓହୋ, ଆ ରଜରେ ଏଥର କଣ କରିଥିଲ ଶାଢୀ?
ହଁ ମୁଁ ଦିଟା ଶାଢ଼ୀ କରିଥିଲି।
ହୁଁ ଉଁ
ଆଉ ଡ୍ରେସ କରିଥାନ୍ତି ହେଲେ କଲିନି, ଶାଢୀ ଟା ତ ସବୁବେଳେ ବ୍ୟବହାର ହଉଛି। ଶାଢ଼ୀ କରିଦେଲିି ଆଉ।
ଯୋଦ୍ଧା ଓଡିଆ ଘରର ପରମ୍ପରା ଶାଢ଼ୀ। ନାଇଁ ଏବେ ସେ ଗ ଶାଢୀ ଆଉ
ହଁ ତାପରେ ଆମେ ଯେହେତୁ ଗାଁ ରେ ରହୁଛନ୍ତି ଶାଢ଼ୀ ପିନ୍ଧିବାକୁ ପଡ଼ିବ ମୁଁ ଶାଢ଼ୀଟା ବେଶୀ ସମୟ ପିନ୍ଧୁଛି ସେଥିପାଇଁ ଶାଢ଼ୀ କରିଦେଲି ଆଉ। ତମେ କଣ କରିଥିଲ ଆଉ କୁଆଡେ ରଜରେ ଗଲ?
ହଁ ରଜରେ ଆମ ଏଠି ଭଲ ହୁଏ ରଜ, ଆମ ସେପଟେ ଗାଁରେ ରଜ ବହୁତ ପାଳନ ବଷରେ ପାଳନ କରାଯାଏ।
ହୁଁ ତମେ ସେଇଠିକି ଯାଇଥିଲ ବୋଧେ।
ହଁ ସେଇଠିକି ଯାଇଥିଲି, ଏଇଠୁ ସେଠୁ ବଢିଆ ହୁଏ ଡୋଳି କି ଡୋଳି ଖେଳ ହୁଏ, ମାଇକ ଫାଇକ ବାଜେ।
ହୁଁ ଉଁ
ହୁଁ ସେଠି ଭଲ ହୁଏ, ସବୁ ବିଭିନ୍ନ ପ୍ରକାରର ଦୋଳି ଲାଗେ।
ଓହୋ, ସେଠି ଭଲ ହୁଏ ଆଉ।
ହଁ ସେଠିକି ଯାଇଥିଲୁ ଆଉ ଏପଟରେ ଲାଗିଥିଲା ଚର୍କି ଡୋଳି ପଟା ଡୋଳି।
ହୁଁ ଉଁ
ହଁ ଭଲ ହେଇଟି ହୁଏ।
ଆଉ କୁଆଡେ ଗଲ? କଣ କଣ ସବୁ ପିଠା ଫିଠା ଖାଇଲ?
ହଁ ପିଠା ହେଇଥିଲା ମଣ୍ଡା ପିଠା ହେଇଥିଲା ଆଉ ଆରିସା ପିଠା ହେଇଥିଲା। ଏଣ୍ଡୁରି ପିଠା ହେଇଥିଲା, ମୁଆଁ ପିଠା ହେଇଥିଲା।
ତା ସାଙ୍ଗରେ ଚକୁଳି ପିଠା ହେଇଥିଲା।
ଆଉ କେତେ ପ୍ରକାର ପିଠା ହେଇଥିଲା ଆଉ ହୁଁ ହଁ।
ରଜ ଟା ମୋର ଏଥରେ ବହୁତ ଭଲରେ କଟିଛି।
ହଁ ତମ ଘର ଲୋକ ସମସ୍ତେ ଥିଲେ ଆଉ, ବାପା ଭାଇ
ରଜରେ ସମିସ୍ତେ ଥିଲେ, ତାପରେ ରଜରେ ବି ଆହୁରି ଆମର ସବୁ ବନ୍ଧୁବାନ୍ଧବ ସବୁ ଆସିଥିଲେ।
ହଁ ହଁ।
ହୁଁ ଉଁ। ଭଲ ହେଇଛି ଏଥରକ ରଜଟା।
ହୁଁ ଉଁ।
ଲାଷ୍ଟ ଦିନ ରଜଟା ପୁରା ବେକାର କରିଦେଲା ଆଉ।
କାହିଁକି ବର୍ଷା?
କୁହ ନା କୁହନା ଯୋଉ ବର୍ଷା ସେଦିନ ଢାଳିଲା, ପୁରା ପାଞ୍ଚ ଘଣ୍ଟା ଢାଳିଛି ବର୍ଷା।
ହଁ ହଁ ଆମେ ବି ସେଦିନ ଆମର ଯିବାର ଥିଲା ଟିକେ ବୁଲିବା ପାଇଁ ଗୋଟେ ମନ୍ଦିର। ଆମେ କିନ୍ତୁ ଯାଇପାରିଲୁନି ଏବର୍ଷ ର୍ଷା ପାଇଁ ତାପରେ ବନ୍ଧୁ ବି ଆମର ଆସଥିଲେ ବହୁତ ଜଣ ଆଉ ସେମାନଙ୍କୁ ତ ଚର୍ଚ୍ଚା କରିବାରେ ରହିଲି ବର୍ଷା ଘଡଘଢି ବି ଜୋରେ ହେଲା।
ହୁଁ।
ହୁଁ।
ହଁ ପା ପ୍ରବଳ ବର୍ଷା। ଯାହଉ ସେଦିନ ଆମର ସବୁ ଲାଷ୍ଟ ରଜରେ ଆମେ ସବୁ ଶାଢୀ ଫାଢୀ ସବୁ ପିନ୍ଧୁ। ଝିଅ ପିଲା ସବୁ ଶାଢୀଫାଢୀ ସବୁ ପିନ୍ଧୁ ସେଠି ଭଲ ବି ହୁଏ ମାନେ ସବୁ ଗାଁ ଛୁଆସବୁ ମିସିକି ସବୁ ଶାଢୀ ପିନ୍ଧିଲୁ ଉ ବାରଟା ନା ଗୋ ଟେ ଦିଟା ପର୍ଯ୍ୟନ୍ତ ଶାଢୀ ପିନ୍ଧିଲୁ। ତାପରେ ତ ସେଇଠୁ ଆ ହଁ ସକାଳୁ ସେଦିନ ପିନ୍ଧେଇଥିଲୁ ଆଉ ବର୍ଷା ହବ ବୋଲିକି କାଳେ ଚାରିଟା ବେଳକୁ ବର୍ଷା ହବ କି? ସତକୁ ସତ ଦେଖିଲା ବେଳକୁ ବର୍ଷା ତ ହେଲା। ସକାଳୁ ସବୁ ପିନ୍ଧେଇକି ବୁଲାବୁଲି କରିକିି ଟିକେ ଆସିଲୁ ଦେଖିଲା ବେଳକୁ ଚାର ଚାରଟା ବେଳେ ବର୍ଷା ହଁ ଯାହା ହଉ ଅଧା ରଜଟା ସାରିଦେଲୁ ଲାଷ୍ଟ ରଜରେ ଆଉ। ହଁ।
ହଁ ବର୍ଷା ଟା ଟିକେ ଲାଷ୍ଟ ଦିନ ଅଧିକ ଇଏ କଲା ଆଉ।
ହଁ ଏଇ ଦି ଦିନି ଯାହା ହଉ। କିଛି ହେଲାନି ଏଇ ଯୋଉ ଲାଷ୍ଟ ଦିନ ତ ଢାଳିଲା ବୃତ ଢାଳିଲା।
ହଁ।
ପ୍ରବଳ ଢାଲିଚି ସେଦିନ। ଆଉ କିନ୍ତୁ ବସୁମତୀ ଦିନ ବର୍ଷା ହୁଏ କି ସେଦିନ ବର୍ଷା ନାହିଁ।
ହଁ ସେଦିନ ହେଲାନି ଏତେ।
ସେଦିନ ଟୋଟାଲି ତ ବର୍ଷା ନାହିଁ ଆଉ। ସେଦିନ ବିଲୁକୁଲୁକୁ ବର୍ଷା ନାାଇଁ ତାପରେ ରଥଯାତ୍ରା ଆସୁଚି ଆଉ।
ହଁ ଏବେ ରଥଯାତ୍ରା ପାଇଁ ସବୁ ରଥ ପ୍ରସ୍ତୁତ ହବ।
ହଁ ରଥ ପ୍ରସ୍ଥତି ହବ ଏବେ ଠାରୁ ଆଉ।
ହୁଁ।
ପୁରୀରେ ତ ପୁରା ମୁହଁ ନାହିଁ ଆଉ।
ହଁ ସେଠି ତ ଲୋକ ଭିଡ।
ପୁରୀ କେବେ ଯାଇଚନ୍ତି ନା ରଥଯାତ୍ରାରେ?
ହଁ ମୁଁ ରଥଯାତ୍ରାରେରେ ଯେତେବେଳେ ଛୋଟ ଥିଲି ସେତେବେଳେ ମୁଁ ଜଙ୍କ ସହିତ ଦୁଇଥର ଯାଇଥିଲି ଏବେ ଆଉ ବଡ଼ ହେଲା ପରେ ର ଥଯାତ୍ରା ସମୟରେ ଯାଇନି କିନ୍ତୁ ଯିବାକୁ ଇଚ୍ଛା।
ଏବେ ସମୟ ହେଲେ ସୁବିଧା ହେଲେ ପୁଣି ଯିବି ଆଉ।
ହଁ ପୁରୀ କି ପଇସା ନୁହେଁ ଡୋରି ଯେ ପର୍ଯ୍ୟନ୍ତ ନ ଲାଗିଚି ଯାଇ ହବନି ନାଇଁ।
ହଁ ହଁ ଯେତେ ଚେଷ୍ଟା କଲେ ବି ଭଗବାନଙ୍କ ଡାକରା ନ ଆସିଲେ ଯାଇ ହେବନି।
ଯେପର୍ଯ୍ୟ ଡାକରା ନ ଦେଇଛି ଜଗା ସେପର୍ଯ୍ୟନ୍ତ କେହି ତ ଯାଇପାରିନାହାନ୍ତି ଆଉ। ମୋର ତ ହେଇ ଲାଗିିନଥିଲା ମୋର ଏବେ ଲାଗିଥିଲା ଯାଇଥିଲି।
ଓହୋ ଏବେ ଯାଇଥିଲ?
ଏବେ ବୋଲିକି ହେଇଗଲାଣି ଚାରି ଛଅ ମାସ ଖଣ୍ଡେ ହେଇଗଲାଣି।
ଓହୋ।
ମୋ ନାନୀଙ୍କ ପୁଅର ଚୁଟି ପଡିଥିଲା ତ ଯାଇଥିଲୁ।
ହଁ।
ହୁଁ।
ଦର୍ଶନ ଭଲରେ ଭଲରେ ହେଇଗଲା?
ହଁ ଦ ସେତେବେଳକୁ ଏତେ ବି ଭିଡ ନଥିଲା।
ହୁଁ।
ଯାହା ହଉ ଯାଇକିନା ଦର୍ଶନ କରିକି ପଳେଇଆାଇି।
ଓ ହ।
ଯେ ରଥଯାତ୍ରାରେ ବେଶୀ।
ହଁ ଏବେ ତ ର ଏବେ ସବୁ ତ ନ ଯାଇ ପାରିଲେ ବି ଏ ଯୋଉ ଟିଭିରେ ସବୁ ସିଧା ପ୍ରସାରଣ ହଉଛି। ସେଇଠି ବି ଦେଖିପାରିବା।
ହୁଁ।
ଆଉ ଆମ ଏଇଠି ବି ତ ଭଲ ହୁଏ। ଖାଇବାକୁ ଆଜି ହେଇଛି ମାଛ ତରକାରୀ। ଆଉ ଭାତ ଆମର ଜଣେ ବନ୍ଧୁ ଛୁଅଙ୍କ ଘରକୁ ଦିଆହେବ ତ ସାଦ ତାଙ୍କ ପାଇଁ ସେଥିପାଇଁ ଦୁଇ କେଜି ମାଛ ଆସିଥିଲା। ତାକୁ ରାନ୍ଧିଲି ଏବେ ଭାଇ ଖାଇକି ବାହାରିଲେ ହଁ ସରିଲାଣି।
ପୁରା ଫାଷ୍ଟ ଆଉ।
ହଁ ଭାଇ ଖାଇକି ଆଉ ଟିଫିିନ ନେଇକି ଯିବେ ନା ସେ
ଓହୋ ଓହୋ ଝିଅକୁ ବି ପଠେଇ ଦେଇଛ ଅଙ୍ଗନବାଡି,
ହଁ ଏବେ ସବୁ କାମ ସରିଲାଣି।
ଓହୋ ଭଲ ଆଉ। ଆଉ ତମ ଦେହ ବାପା ଭଲ ଅଛି ନା?
ହଁ ଭଲ ଅଛି।
ଆଉ ତମ ତମ ଶାଶୁ ଶଶୁର ଝିଅ ଭାଇ
ହଁ ସମସ୍ତେ ଭଲ ଅଛନ୍ତି ଆଉ ତମ ନାନୀ ତ ଆଜି ପଳେଇବେ ଆଉ କଣ ବଜାର ଖଜାର ଯିବାର ଥିଲ ଗଲନା ନା ନା
ହଁ ହଁ କାଲି ବା ଯାଇଥିଲୁ ଆଣିଥିଲୁ ବଜାରରୁ ଯାଇକିନା ଚୁଡ଼ି ଆଣିଲା
ହଁ।
ହୁଁ ଭଲ ଚୁଡି ଆଣିଛି।
ଓହୋ।
ତିନି ଚାରି ହଳ ଚୁଡ଼ି ଆଣିଲା। ଆଉ ତା ନଣନ୍ଦଙ୍କ ପାଇଁ ଚୁଡି ନେଲା।
ହଁ।
ହୁଁ।
ତମ ଶାଶୁଙ୍କ ପାଇଁ ସମସ୍ତଙ୍କ ପାଇଁ ନେଇଥିବେ ଆଉ।
ଶାଶୁଙ୍କ ପାଇଁ ନେଇଥିଲା ଆସିଥିଲା ମାମୁଁଘର‌ କୁ ଯାଇଥିଲା ତ ସେଇଥିରେ ଆସିଥିଲା ଚୁଡି ନେଇଥିଲା ହେଲା ମୁଁ ବୁଲିବା ପାଇଁ ଆଇଚି ପୁଣି ଦୁର୍ଗାପୂଜା କୁ ଆସିଲେ ନେବି ଆଉ। ଆମ ଏଠୁ ଦୁର୍ଗାପୂଜା ଭଲ ହୁଏ ତ।
ହୁଁ।
ହଁ ସେଇଆ କୁ ଆସିବେ ନବ ଆଉ। ହୁଁ ଦୁର୍ଗା ପୂଜା ଆଉ କେତେ ଦିନ ରହିଲା କି?
ହଁ ଆଉ ଅଳ୍ପ ଦିନ ରହିଲା।
ହଁ।
ଅ ଅଧ ସେକମ ଆଉ ବୁଲଉନା।
ତମ ଆଡି କ ରଥଯାତ୍ରା ଭଲ ହୁଏ ବୋଧେ?
ହଁ ଆମର ଏଠି ରଥଯାତ୍ରା ଭଲ ହୁଏ ରଥ ବି ବହୁତ ବଡ ହୁଏ। ମାଉସୀ ମା ଘରକୁ ବି ଯାଆନ୍ତି ଠାକୁର ଆଉ ହଁ ପୂଜା ହୁଏ ସବୁ ତା ହଁ ମୁଁ ଖାଲି ଟିକେ ଛୁଇଁଦିଏ ଆଉ।
ହଉ।
ହଉ।